ହଁ କଣ କରୁଥୁଲୁ?
ହ୍ୟାଲୋ।
ହ୍ୟାଲୋ।
ଶୁଭୁଚି ମୋ କଥା?
ହଁ ଏବେ ଶୁଣାଯାଉଛି। କଣ କରୁଥିଲ ଯେ?
ମୁଁ ଏଇଠି ଖାଇକି ବସିଚି।
କଣ
କଣ?
ହୁଁ।
କଣ କହୁଚୁ?
ଏ କ୍ଲିୟର ଆସୁନି।
ତୋର ବି।
ଓହୋ କଣ ରୋଷେଇ ହୋଇଥିଲା ଆଜି?
ଆଜି ପଖାଳ ଭାତ କୁ ଆଳୁ ଭଜା।
ନିଜେ କରିଥିଲ?
ହଁ।
ତୋର? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହଁ।
ହ୍ୟାଲୋ।
ହଁ ଶୁଭୁଚି।
ଭଏସେ କ୍ଳିଅର ଆସୁନେଇକି?
ହଁ ଆସିଲା ଏବେ।
ଉଁ ଉଁ ଆଉ ତମ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ଘରେ ସମସ୍ତେ କେମତି ଅଛନ୍ତି?
ହଁ ଘରେ ଭଲ ଅଛନ୍ତି। ତମର?
ହଁ ଭଲ ଅଛନ୍ତି। ଆଉ ରଜରେ କଣ ପ୍ଲାନିଂ ଅଛି?
ରଜରେ ତ ଏକ୍ଜାମ୍ ଅଛି ଖାଲି ନୂଆ ଡ୍ରେସ୍ ଆଣିଚି ପିନ୍ଧିବି ଆଉ।
ତମେ ଆଣି ସାରିଲଣି?
ହଁ ଅନଲାଇନ୍ ଅର୍ଡ଼ର କରିଥିଲି।
ଭଲ।
ତମେ?
ନାହିଁ।
କଣ ପାଇଁ ଯେ?
ନାଇଁ ଏମିତି ଆଣିନି ଆଉ।
ଅହ ଆଉ ଆଜି କଣ ଖାଉଚ?
ଭାତ ଆଉ ଉଁ ଖଟା ରେ ସେରା କଣ କରାହେଇଚି।
ଅହ ତମେ ନିଜେ ରୋଷେଇ କରିଚ? ଭଲ ଆଉ।
ଆଉ ତମ ସାଙ୍ଗ ମାନେ କଣ କରୁଛନ୍ତି?
ମୋ ସାଙ୍ଗ ଗୋଟେ ଖାଉଚି ଆଉ ଦି ଜଣ ଶୋଇଛନ୍ତି ଆଉ।
ତମେ ଏବେ କୋଉଠି ଅଛ ରୁମ୍ ରେ ନା ବାହାରେ?
ମୁଁ ରୁମ୍ ବାହାରେ ଟିକେ ବୁଲୁଚି।
ଏତେ ଖରାରେ!
ହଁ ଆଉ କଣ କରିବି।
ଖରାରେ ବାହାରେ କାଇଁ ଅଛ ରୁମରେ ଯାଇକି ରୁହ।
ଅହଁ ଟିକେ ଇଚ୍ଛା ହେଲା ଟିକେ ସେଥି ଯୋଗୁ ଆସିଲିଭାରି ଆଉ।
ଓ ହଉ ଆଉ ଆଜି ପଢିଥିଲ?
ନା ଆଜି ପଢିନି।
ଏକ୍ଜାମ୍ ଅଛି ପରା?
ହଁ ଯେ ପଢିନି ପା।
ତାହେଲେ ପଢୁନୁ କାଇଁକି?
ହଁ ପଢିବି ଆଉ।
ତମେ ଏକ୍ଜାମ୍ କେବେ ଅଛି?
ଏକ୍ଜାମ୍ ଅଠରରେ ଅଛି।
ହୁଁ ହୁଁ ଆମର ବି ସେଇଦିନ ଅଛି।
ଅହ ଭଲ ଆଉ।
ହଁ
ଆଉ କଣ ରୋଷେଇ ଆସିଚି ତମୁକୁ?
ସେମିତି ଭାତ, ଡାଲି, ଭଜା, ଖଟା। ସେମତି ନର୍ମା ସାଧା ଜିନିଷ ସବୁ ଆସୁଚି ଆଉ।
ଅହ।
ମତେ ବି ମାନେ ଯୋଉ ନିରାମିଷ ଜିନିଷ ସବୁ ଆସିଚି।
ତମେ ବିନା ପିଆଜ ରସୁଣ କର ନା?
ହଁ।
ଛାଡ଼ିକି ତମେ ରହିପାରୁଚ?
ହଁ। ଖାଇବାତ ଭଲ ଲାଗୁଛି।
ମୋ ପାଇଁ କେବେ କରିକି ଦବ?
କେବେ ଆସ ମୋରୁମ୍ ଆଡ଼େ ତାପରେ ଦେବି ଆଉ।
ହଉ।
ହଁ ଆଉ ତମ ସ୍କୁଲ୍ ଲାଇଫ୍ କଣ କେମିତି ଥିଲା କେଉଠି ପଢ଼ୁଥିଲ?
ଆମ ଗାଁ ପାଖରେ।
ଓହୋ ସାଇକେଲରେ ଯାଅନା ଚାଲିକି?
ଅଷ୍ଟମ ଯାଏ ଚାଲିକି ଯାଇଥିଲୁ ନବମଠୁ ତାପରେ ସାଇକେଲରେ ଯାଇଥିଲୁ।
ହୁଁ ହୁଁ ଆଉ କଣ ଖେଳ କି କଣ ତମେ ଖେଳରେ ଭାଗ ନିଅ ସ୍କୁଲରେ?
ହଁ ସବୁଥିରେ
ଆଉ କେଉଥିରେ କଣ ମାନେ ଜିତିକି ପ୍ରାଇଜ୍ ପାଇଚ?
ସେମିତିତ ବହୁତ୍ ଗୁଡ଼େ ରନିଂରେ ହେଇଥିଲା ବ୍ୟାଡମିଣ୍ଟନ ଥରେ ସ୍କିପିଙ୍ଗବି ହଁ ବହୁତ୍ ତମେ?
ହଁ ଆମେବି କରୁ।
ତମ ସ୍କୁଲରେବି ଖେଳା ହୁଏ?
ହଁ ଆମ ସ୍କୁଲରେ ଖେଳ ହୁଏ ଲଙ୍ଗଜମ୍ପ ଆଉ ମ୍ୟାଥରେସ୍ ଆଉ ସ୍କିପିଙ୍ଗ ମ୍ୟୁଜିକ୍ ଚେୟାର୍
ତମେ ସବୁଥିରେ ପାର୍ଟିସିପେଟ କରନା ନାହିଁ?
ହଁ କରେ।
ହୁଁ। ସ୍କୁଲରେ ସବୁ କେତେ ଭଲ ଭଲ ସାଙ୍ଗ ଥିବେନା?
ହଁ ସ୍କୁଲ ସାଙ୍ଗତ ସବୁବେଳେ ଭଲ ଆଉ।
ହୁଁ। ସ୍କୁଲ୍ ଆଉ ଏବେ ଭିତରେ ବହୁତ୍ ଫରକ୍।
ହଁ ପା।
ଆଉ ତମ ସ୍କୁଲ ସାଙ୍ଗ ସହ କେବେ ଦେଖା ହେଇଚନା ନାଇଁ?
ହଁ ଗାଁକୁ ଗଲେ ସ୍କୁଲ୍ ସାଙ୍ଗମାନଙ୍କ ସହିତ ଦେଖା ହୁଏ।
ହୁଁ ହୁଁ।
ହୁଁ। ଆଉ ବ୍ୟାଚ୍ ଫିସ୍ଟି ଦି ବର୍ଷ ହେଲା ହେଇନି ମାନେ ଆର ବର୍ଷ ହେଇଥିଲା ବୋଧେ ଏଇ ବର୍ଷ ଆଉ କେହି କଲେନି ଝିଅ ପିଲା ଖାଲି ପୁଅ ପିଲା ବୋଧେ କରିଦେଇଥିଲେ ଆଉ।
ଭଲ ଆମରତ କେହିବି କରୁନାହାନ୍ତି।
ହଁ ହଁ। ଆମେ ପଢିଲା ବେଳେ ନୁହଁ ଆମ ସ୍କୁଲରେ ପାଚିରି ନଥିଲା ସେତେବେଳେ ଆମେ ଯା ନାଁ।
ଆମରବି କେବଳ ସାମ୍ନା
ହଁ କୁହ।
ନାଁ ନାଁ କୁହ କୁହ?
ମୁଁ କହିଲି ଆଉ ସେତେବେଳେ ସେଥିଯୋଗୁଁ ଆମ ଘ ମାନେ ସ୍କୁଲ ପାଖରେ ଥାଏ ଯୋଉ କୋଳି ଗଛ ଆରିକା ଆମେ ଯାଇ କୋଳି ଛଡ଼ଉ। ତାପରେ ଲେଟ୍ ହେଇଯାଏ ସାର୍ ଆସି ଆମକୁ ବାଡ଼ାନ୍ତି।
ଏତେ ଦୁଷ୍ଟ କାମ କରୁଥିଲ ସବୁ। ଆମ ସ୍କୁଲର ବି ପଛ ପଟେ ଏଇଟା ତାର ନଥିଲା ତାର ନଥିଲା ଆଗ ପଟଟା ହେଇଥିଲା। ଏବେ କିନ୍ତୁ ହେଇଛି।
ହଁ ଆମ ସ୍କୁଲ ବି ଏବେ ପାଚିରି ହେଇକି ପୁରା ଥ୍ରୀ ଥ୍ରୀଡି ହେଇଯାଇଛି।
ହୁଁ। ଆମ ଭାଗ୍ୟଟା ଖରାପ ଥିଲା ବୋଧେ।
ହଁ। ବାକି ସ୍କୁଲ ଲାଇଫ ଯାହା ହେଲେ ବି ଭଲ।
ହଁ।
ଆଉ ହାଇସ୍କୁଲ ଆମେ ଆମ ଗାଁ ପାଖ ସ୍କୁଲକୁୁ ଯାଉଥିଲୁ ସାଇକେଲ ରେ।
ତୁମ ଗାଁ ପାଖରେ।
ହୁଁ ଆମ ଗାଁରେ ହାଇସ୍କୁଲ ନଥିଲା ନବ ଦଶମ ମୋର ସାଇକେଲ ନଥାଏ ଯେ ନବମ ହୁଁ। ମୁଁ କହିଲି ମୋର ନବମ କ୍ଳାସ ଟା ସାଇକେଲ ନଥିଲା ମୁଁ ସମସ୍ତଙ୍କ ପଛରେ ବସିକି ଯାଏ ନହେଲେ ମୁଁ ମୁର୍ତ୍ତିଟା ଆଉ ମୁଁ ସମସ୍ତଙ୍କୁ ବସେଇକି ନେଇକି ଯାଏ
କାହିଁତ ତମେ ଏମିତି କେତେ ମୋଟା କି ଏମିତି ମୋଟି କହୁଛ
ମୋଟା ଆଉ ତମେ ଦେଖିଲେ ଜାଣିବ।
ହଉ ଆଉ।
ଆଉ ପୁଅ ପିଲାଙ୍କ ସହିତ ଗଲେ? ମାନେ ପୁଅପିଲାଙ୍କୁହିବା ତମେ ବସେଇ ଦିଅ ମୁଁ ଯିବିହାରି ତମେ ପୁଅ ପିଲାଟା ମତେ ବସେଇ ପାରିବନି କିନ୍ତ ଝିଅ ପଲଙ୍ଗ ମୁଁ ବସାଇ ଆଉ।
ଓହୋ ଭଲଲ ତମେ ବସେଇକି ନେଇକି ଯାଅ ନା। କେତେ ପରିଶ୍ରମ ଲାଗୁଥିବ।
ହୁଁ। ତାପରେ ଦଶମରେ ମୋର ସାଇକେଲରେ କିଣା ହେଲା।
ଓହୋ ସାଇକେଲ ଟା ଏବେ ଯାଇ ଅଛ।
ହଁ ମୋର ପୁରା ନୂଆ ଥିଲା ଯେ ମୋ ଅପା ତା ଝିଅକୁ ମୁଁ ଦେଇଦେଇଛି।
ଓହୋ।
ଆଉ କଲେଜ ଆସିଲା ବେଳକୁ ମୁଁ ସାଇକେଲ ଖୋଜିଲା ବେଳେ ଆଉ ଅପା ଝିଅକୁ ଦେଇ ଦେଇେଚ ଆଉ ଆଣିବି କି? ମୋର ଜଣେ ଅଙ୍କଲ ଥିଲେ ତାଙ୍କ ଝିଅ କଉଠୁ ଆଣିଥିଲେ ଯେ
ହୁଁ ମାଗିଲେ ସେ ଖରାପ ହେବେ ନା।
ହଁ ହଁ। ତାପରେ ମୁଁ ଏଇଠି ଜଣେ ଅଙ୍କଲଙ୍କ ସାଇକେଲ ତାଙ୍କ ଝିଅର ସାଇକେଲ ଆଣିଥିଲେ ଯେ ତାଙ୍କ ସାକୁ ଭାଙ୍ଗି ସାଇଲିଣି।
ଯତ୍ନରେ ରଖିବା କଥା ନା ଅନ୍ୟ ଜଣଙ୍କର ସାଇକେଲ ନା ସେ
ସେଇଆ ପା ସିଏ କହିଲେ ଆଲୋ ଝିଅ ଯଦି ଚଢୁନୁ କଣ ପାଇଁ ଆଉ ଦେଇଦେଲୁନି।
ହଁ ଦେଇ ଦେଇଥାନ୍ତୁ ଜଦି ଆଉ ଏଇରି ଥନ୍ା
ହୁଁ ସେଇୟା କରିଥିଲେ ଭଲ ହେଇଥାନ୍ତା।
ଖରାପ ହେଇଗଲା ନା।
ସେଇଆ ପା।
ଦିନରେ ହେମିତି ମୋ ଇଚ୍ଛା ହେଲେ ମୁଁ ପାଠ ସାଠ କିଛି ପଢୁନି।
ତୁମର ପା ଏକ୍ସଜାମ ଅଛି କଣ ପାଇଁ?
ଆରେ ମୁଁ ଗଧଟା ମୁଁ ପାଠ ପଢେନି ସେଇଥି ଯୋଉ।
ଉଁ
ମୁଁ ଗଧ ଟା ମୋର ପାଠ ସାଠ ହୁଏନି ସେଇଥି ଯୋଗୁ। ନାହିଁ ଘରେ ତ ପୁରା କୁହନ୍ତି ପାଠ ପଢ ପାଠ ପଢ କିନ୍ତୁ ମୁଁ ନିଜେ ପଢେନି।
ହଁ ଘରେ ପଢଉଛନ୍ତି
ହଉ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ।